ହେଲୋ
ହାଲୋ
ମ୍ୟାଡ଼ାମ ନମସ୍କାର
ନମସ୍କାର ଶୁଭ ସକାଳ।
ଶୁଭ ସକାଳ।
ହାଁ ହଁ ହଁ ଭଲ ଅଛି ଆପଣ ଭଲ ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି।
ଆଚ୍ଛା ଆଚ୍ଛ
ଆଉ ଏଥର ତ ଏବେ ରଜ ଯାଇଚି ରଜ ରେ କଣ କଲେ ମାଡାମ ଏଥର?
ଆଜ୍ଞା।
ମୁଁ କହିଲି ଏବେ ତ ରଜ ଜଷ୍ଟ ଗଲା ସରିଲା ଆପଣ ରଜରେ କଣ କଲେ ମଜା ମ ସ୍ତି କଲେ ନା କଣ କେମତି ଟାଇମ କଟେଇଲେ ଆପଣଙ୍କର
ନା ରଜରେ ତ ମୁଁ ଏଥର ବେଶୀ କିଛି ମଜା ମଜଲିସ୍ କରିପାରରିନି। ଏ ଅଁ କିନ୍ତୁ ଯାହା ଯେମିତି ପରମ୍ପରା ଅନୁସାରେ କରିବା କଥା କ ରିଛି ଆଉ
ତାହେଲେ ଆପଣ ରଜକୁ ପାଳନ କରିଛନ୍ତି ଯାହା
ହଁ ହଁ ଆ ସେଇଟା ଆଉ ପାଳନ ନ କଲେ ହବ ଆମ ପରମ୍ପରା ସେଇଟା ବଡ ପର୍ବ ଆମ କଟକ ସାଇଟ ର ସେଇଟା ବଡ ପର୍ବ। ଉଁ ହଁ
କିନ୍ତୁ ଭଲ କଥା କାରଣ ଆମ ଓଡିଶା ସଂସ୍କୃତି କୁ ଏଟା ଗୋଟେ ପ୍ରତିଭାର ପରିଚାଳନା ରଜ ଟା ସମସ୍ତ ବୋଲେ ଆପଣ ମାନଙ୍କ ପାଇଁ ହିଁ ରଜ। ସମସ୍ତ ଝିଅ ନାରୀ ଭଗବାନଙ୍କ ପାଇଁ ରଜ ହିଁ ପାଳନ କରିବାଟା ନିହାତି ଦରକାର କାରଣ ସେମାନଙ୍କୁ ସେଦିନ ବୋଲେ କିଛି କାମ କରିବାକୁ ପଡେନି ବରଂ ନର୍ମାଲ ତା ସହ ଆପଣ ଦୋଳି ଖେଳନ୍ତି ପିଠା ପଣା
ହୁଁ ହୁଁ ପିଠା ପଣା ଦୋଳି ଖେଳିବା ସଜବାଜ ହେବା ଅଳତା ଲଗେଇବା ଅନ୍ୟ ମାନଙ୍କୁ ସଜବାଜ କରିବା ଆ ବହୁତ ମଜା ଲାଗେ।
ଆଜ୍ଞା ଆମେ ବି ଏଥିର ବି ବହୁତ ମଜା କରୁଚୁ ଆମେ ତ ଅଁ ସାଙ୍ଗମାନଙ୍କ ସହ ଯାଏ ବୁଲାବୁଲି ଭୋଜି ଭାତ ପୁରା ବହୁତ ମଜା ମସ୍ତି ହେଇଚି ଏଥର ଭଲ ଯାଇଚି ରଜଟା ଏଥର ଦେଖନ୍ତୁ ଆଗକୁ ହଁ ହଁ ଭୋଜି କରିବାକୁ ଯାଇଥିଲୁ ଭୋଜି ବି କଲୁ ସାଙ୍ଗମାନେ ୱାଟର ପାର୍କ ଯାଇ ଥିଲୁ ସେଠି ବି ବହୁତ ମସ୍ତି କରିଚୁ ଆମେ
ହଁ ୱାଟର ପାର୍କ ରେ ବି ତ ଏଥର ବହୁତ ପୁରା ବହୁତ ଭଲ ହେଇଥିଲା।
ହଁ ତାଙ୍କର ଆରେ୍ଜମଣ୍ଟ ବି ଯାହାବି ଥିଲା ସବୁ ବହୁତ ବଢିଆ ହେଇଥିଲା। ସେଠି ବି ସେଠି ବି ବହୁତ ପିଠା ପଣା ହେଇଥିଲା କଣ ସେଠି ଗୋଟେ ରଜର ଗୋଟେ ଯୋଉ ମାହୋଲ ଥିଲା ସେ ମାହଲ ରେ ସେ ସେ ୱାଟର ପାର୍କକୁ ସେମାନେ ବି ସେ ତାାକୁ ସାଜସଜା କରିଥିଲେ। ରଜର ଝୋଟି ରହିଲା। ତା ଦୋଳି ରହିଲ ତା ପାଇଁ ସ୍ପେଶାଲ ଆରେଞ୍ଜମେଣ୍ଟ ବି କରି
ହଁ ହଁ ହଁ ଆଚ୍ଛା ଆଚ୍ଛା ଆଚଛା।
ଦେଖନ୍ତୁ ଏବେ ତ ଆମର ଏବେ ରଜ ତ ସରିଲା ରଥଯାତ୍ରା ଆସୁଛି।
ହଁ ହଁ ହଁ ରଥଯାତ୍ରା ତାହା ଆସୁଛି। ସତର ତାରିଖରେ ଅଛି ରଥଯାତ୍ରା।
କଣ ପ୍ଲାନିଂ ଅଛି ଆପଣଙ୍କର?
ରଥଯାତ୍ରାରେରେ ତ ଆଜ୍ଞା ସେମିତି କିଛି ପ୍ଲାନିଂ ନାହିଁ। କିନ୍ତୁ ବାହୁଡାରେ ପୁରୀ ଯିବାର ପ୍ଲାନିଂ ଅଛି। ଟିକେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଇ୍ଛା ହଉଛି। ଦେଖିବା ଡରି ଲାଗିଲେ ଜଣା ପଡିବ ହଉଛି। ନାଇଁ ସେଇଟା ଆମ ହାତରେ ନାହିଁ ନା। ଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଯୋଉ ଜଗନ୍ନା ତାଙ୍କର ଡୋରି ଲାଗିଲେ ହିଁ ଯାଇହବ।
ନିଶ୍ଚିତ ନିଶ୍ଚିତ ନାଇଁ ରଥଯାତ୍ରା ଆଉ ଯିବା କଥା କାରଣ ଆମର କଣ କହିଲେ ଆ ବର୍ଷ ଗୋଟେ ବଡ ପର୍ବ ଓଡିଶାର ଗୋ କହିବାକୁ ଗଲେ ଗୋଟେ ବଡ ପର୍ବ କାରଣ ଏଠି ବୋହୁତ୍ ନିୟନ ସଂଖ୍ୟା ଲୋକ ଆ ଛନ୍ତି ବାହାରର ବୋହୁତ ସାରା ଲୋକ ଆଛନ୍ତି। ଭିଡି ବି ହୁଏ ଦେଖନ୍ତୁ ସେ ଭିଡିରେ ବି ଆପଣ ଦେଖନ୍ତୁ ଆମର ର କେତେଟା ସ୍ଵଚ୍ଛା ସେବୀ ସଂଗଠନ ଅଛି କି ଆମେ ଯୁବକ ବନ୍ଧୁମାନେ ତ ଯୋଉମାନେ ଅଛେ ସମସ୍ତେ ଆମେ ଯଥଯାତ୍ରା ବୁଲିଯିବା ସହିତ ଯାଇକି ସାହାଯ୍ୟ ବି କରିବା ଦରକାର କାରଣ ଯୋଉ ଭଳିଆ ଜନ ଗହଳିପୂର୍ଣ୍ଣ ଅଛି କାହାକୁ ଯାନ ହୋଉ କି ଖାଦ୍ୟ ଯାନ ହୋଉ ତ ସେଇଟା କରିବା ନିହାତ ଦ
ନିହାତି ଦରକାର ନିହାତି ନା ମୁଁ ତ ଚାହେଁ ଟା ମାନେ ମତେ ଭଲ ଲାଗେ କରିବା ପାଇଁ ଏ ସବୁ କରିବା ପାଇଁ ସୋସିଆଲ ଇଏରେ କରିବୁ ରହିବା ପାଇଁ ଭଲ ଲାଗେ କିନ୍ତୁ ଆମର କଣ ଆମେ ଯେହେତୁ ଗୋଟେ ଏ-ସ୍ତ୍ରୀ ତାପରେ ଆମେ ଏତେ ଗହଳି କୁ ଯାଇକି ଏତେ କିଛି କରିପାରୁନୁ ଆମକୁ ଗୋଟେ ଏ ମିଶିକି ସମସ୍ତେ କଲେ ଯା ହେ ଇ ହବ କି କଣ ଏକା ଯାଇ ହେବନି ନା।
ନିହାତି ରୂପରେ। ତେ ତେବେ ତେବେ ଦେଖନ୍ତୁ ଏଥର ରଥଯାତ୍ ରେ ବି ଆମର ଆମେ ମନ୍ଦିର ବି ଯାଉଚେ ଯେତେବେଳେ ରଥ ଯା ମନ୍ଦିରରେ ତ ପ୍ରବଳ ଗହଳି ରହୁଚି। ଆମେ ସଦାବେଳେ ଦେଖୁଚେ ସୋସିଆଲ ମିଡିଆ ହୋଉ ବା ନ୍ୟୁଜରେ ଦେଖୁଚେ ତ ଠାକୁରେ ନିଜେ ର ରଥଯାତ୍ରା ରଥରେ ବସି ବଡଦାଣ୍ଡକୁ ଆସିବେ ତ ଆମେ ଯିବା ଦର୍ଶନଟା ବୋହୁତ ଭଲ ଭାବରେ ହବ। ତ ସେଇଟା ବି ଗୋଟେ ଠାକୁରଙ୍କର ଗୋଟେ ଡୋରି ଲାଗିଲେ ହିଁ ଆମେ ଯାଇପାରିବା ନହେନ
ହଁ ଠାକୁରଙ୍କ ଡୋରି ଲାଗିଲେ ହିଁ କିନ୍ ତୁ ମୋ ଜୀବନରେ ଆଜି ଯାଏ ସେ ଡୋରି ଲାଗିନି ମୁଁ ରଥଯାତ୍ରାରେ କେବେ ଯାଇପାରିନି। ଆପଣ ଯାଇଛନ୍ତି ନା?
ଅଁ ହଁ ମୁଁ ବୋହୁତ ଥର ଯାଇଚି। ଠାକୁରଙ୍କ ଡୋରି ବି କୃପା ବି ଅଛି କିନ୍ତୁ ବୋହୁତୁ ଗହଳି ହୁଏ ଆପଣଙ୍କର ଯୋଉ ଅ ବୋଇଲେ ଛୋଟ ଲୋକ ଛୋଟ ପିଲା ବା ମହିଳା ବା ରହିଲା ଆମର ବୟସ୍କ ବୃଦ୍ଧହୁରକୁ ସାଙ୍ଗରେ ନେଇ ଯାତ୍ରାକୁ ଯିବା କଥା ଗହଳି ରହୁଚି କାରଣ ଆପଣ ନିଜେ ବି ସଫୋକେଟେଡ୍ ବା କଣ ନିସ୍ୱାସ ବା ପ୍ରଶ୍ୱାସ ଇଏ ଲାଗେ ପ୍ରୋବ୍ଲେମ ହୋଉଛି। ତ ଅସୁବିଧାର ସମ୍ମୁଖୀନ ହୋଉଚି ତ ଆପଣ ଯଦି ଯାଆନ୍ତୁ ଆପଣ ବାହୁଡାରେ ଯାଆନ୍ତୁ ବାହୁଡ଼ା ଟିକ
ହଁ ବାହୁଡାରେ ଗଲେ ତାପରେ ସୁନାବେଶରେ ଗଲେ ବି ମାନେ ବୋହୁତ ଭଲରେ ଠାକୁରଙ୍କ ଦର୍ଶ
ହଁ ସୁନାବେଶର ରହିଲା ନୀଳାଦ୍ରିବିଜେ ରହିଲା ତାପରେ ଅଧରପଣା ରହିଲା ଆମ ଆମର ଓଡ଼ିଶାର ପ୍ରିୟ ହେଲା ରସଗୋଲା।
ରସଗୋଲା ରସଗୋଲା ମୋର ଭାରି ପସନ୍ଦ। ଆ ସେ ଯୋଉ ରସଗୋଲା ଖାଇ ଯୋଉ ପାହା ଳର ରସଗୋଲା ନା ଭାରି ଟେଷ୍ଟ ଭାରି ଭଲ ଲାଗେ ଭାରି ସ୍ଵାଦ
ହୁଁ ଯେମତି ଗୋଟେ ଚାଲିଥିଲା ମଝିରେ ବି-ବିବାଦ ଚାଲଥିଲା ରସଗୋଲା କାହାର?
ରସଗୋଲା ଓଡିଶାର ହିଁ।
ହଁ ରସଗୋଲା ଆମର ସଂସ୍କୃତି ଆମର ପରମ୍ପରାକୁୁ ବଜାୟ ରଖିବା ପାଇଁ ମା ଲକ୍ଷ୍ମୀ ବା ଉମ୍-ଜଗନ୍ନାଥଙ୍କୁ ବା ଜଗନ୍ନାଥ ମାଆ ଖୁସିରେ ମାଆ ଲକ୍ଷ୍ମୀ ଙ୍କୁ ରସଗୋଲା ଦିଅନ୍ତି ତ ସେଟା ଗୋଟେ ପରମ୍ପରା ଆଗରୁ ରହିଆସିଚି।
ହଁ ମାଆ ଲକ୍ଷ୍ମୀ ରୁଷି ଯାଇଥାନ୍ତି ତାଙ୍କ ଭାଇ ଭୋଉଣୀଙ୍କୁ ନେଇକି ପଳେଇଲେ ସେଥିପାଇଁ ଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ମନେଇବା ପାଇଁ ରସଗୋଲା ଖୁଆନ୍ତି।
ହୁଁ ବୋହୁତ ଭଲ କଥା ପୁର ଦେଖନ୍ତୁ ଆମର ତ ଏବେ ନିଶା ନିର ଏବେ ନିଶା ନିବାରଣ ସପ୍ତାହ ଚାଲିଛି ଜାଣିଛନ୍ତି?
ନା ଜାଣିନି
ତ ବୋଇଲେ ଜାଣିବା କଥା ସମସ୍ତେ କାରଣ ଆମର ଯୋଉ ନି ସେ ମାଦବ ଦ୍ରବ୍ୟ ଯାହାବି ସେବନ କରୁଛନ୍ତି ଲୋକମାନେ ଆଜି କାଲି ମଣିଷ ସମାଜ ବା ଆମ ମୁକ୍ତ ସମାଜ ଗଠନରେ ଗୋଟେ ବାର୍ତ୍ତା ସୃଷ୍ଟି କରୁଛି। ତା ପାଇଁ ଏବେ ଗୋଟେ ଗୋଟେ ସପ୍ତାହ ନିଶା ସପ୍ତାହ ପାଳନ କରୁଛେ ଆମେ ତ ଆମର ଯୁବକ ବନ୍ଧୁ ବା କଲେଜ୍ ପିଲା ବା ଆମର ଛାତ୍ରଛାତ୍ରୀ ଯୋଉମାନେ ରହିଲେ ଗାଁ ଗହଳିରେ ସମସ୍ତଙ୍କୁ ସଚେତନତା କରାଯାଉଛି ଏଠି। ତ ମାଦକ ଦ୍ରବ୍ୟ ଏା ଯୁବକମାନ ପ୍ରତି କେତେ କ୍ଷତିକାରକ ଆପଣ କଣ କହିବେ ଆ ଉପରେ।
ବହୁତ କ୍ଷତିକାରକ ବହୁତ କ୍ଷତିକାରକ ଆଜିକାଲି ଆଜିକାଲି ଯୋଉ ନିଶା ଇଏରେ ମାନେ ଏତେ ଛୋଟ ଛୋଟ ବାର ତେର ବର୍ଷର ଛୁଆ ମାନେ ବି ତାଙ୍କ ଜୀବନ ଟାକୁ ପୁରା ଖରାପ କରୁଛନ୍ତି। କହୁଛନ୍ତି ସେଥିପାଇଁ ଆମେ ନିଶ୍ଚୟ ସଚେତନ କରିବା ଦରକାର। ନିଶା ପ୍ରତି ଇଏ କାହାର ହଁ କାହାର। ଘର ଭାଙ୍ଗି ଯାଉଛି କୋଉ ମା କାନ୍ଦୁଛନ୍ତି ବାବା କାନ୍ଦୁଛନ୍ତି ଆରେ ମା ବାପା ମାନେ ଭରସା କରିକି ଛାଡୁଛନ୍ତି ଛୁଆ ମୋର ପାଠ ପଢିବ କହିକି। କିନ୍ତୁ ସେମାନେ ଯାଇକି ସେଇଠା ଏମିତି ଇଏ ହଉଛନ୍ତି। ତ ନିହାତି ନିହାତି ବହୁତ ପୁରା ପରିବେଶ କୁ ବହୁତ ଖରାପ କରେ ନିଶା।
ନାଇଁ ନାଇଁ ନିଶା ପ୍ରିୟ ଥିଲା ଲୋକମାନୋନ ବି ହିତାହିତ ଜ୍ଞାନ ବି ଭୁଲି ଯାଉଛନ୍ତି। କାରଣ ଯୋଉମାନେ ନିଶା ଯାହାବି କରୁଛନ୍ତି ସେମାନେ ବି ଭଲ ସୁସ୍ଥ ମଣିଷ ବା ମାନସିକତା ତାଙ୍କ ସେୟା ନଥାଏ ମଣିଷ
ତାଙ୍କେ କଣ କାହାକୁ କହୁଛନ୍ତି ବାପା ମାଙ୍କୁ କଣ କହୁଛନ୍ତି କାହା ଉପରେ କେମିତି ବିହେବି ବ୍ୟବହାର କରୁଛନ୍ତି କିଛି ଜାଣୁନାହାନ୍ତି ନିଶାରେ।
ହୁଁ ସେଥିପାଇଁ ମୁଁ ଭାବୁଛି ଆମେ ପ୍ରଥମେ ଆମ ଗାଁ ଲେବୁଲରେ ବା ତୃଣମୂଳ ସ୍ତରରେ। ଲୋକଙ୍କ ଠୁ ସଚେତନତା କରିବାର। ତାଙ୍କ ଭିତରେ ରାଲି ହଉ ବା ଗୋଟେ ଆଲୋକଚକ୍ର ବା ପ୍ରଶିକ୍ଷଣ ଶିବିର ଗୁଟା କୁହଣ୍ ଆମର ସମସ୍ତେ ବସିକି ଗାଁ ଆସ। ଗ୍ରାମ ସଭା ରହିଲ ପଲ୍ଲୀ ସଭା ରହିଲା ସେଠି ଗୋଟ ଦିଷ୍ ମନ ଭିତରେ ଗୋଟେ ବାର୍ତ୍ତାଳାପ ସୃଷ୍ଟି ହୁଏ ତ ଲୋକମାନଙ୍କ ମଧ୍ୟରେ ନିହାତି। ସଏ ବା ଗୋଟେ ବଦଳିବ ତାଙ୍କର ମାନସିକତା ବଦଳିବ ସେମାନେ ନିଶାଠୁ ଦୁର ନିର୍ଭୂତ ରହେ ବୋଲି ମୁଁ ଭାବୁଛି।
ହଁ ଆମେ ସମସ୍ତେ ମିଶିକି ଯଦି ପ୍ରୟାସ କରିବା ତା ହେଲେ ନିଶ୍ଚୟ ଉଁ ଆମେ ବଦଳି ପାରିବା।
ନିହାତି ନିହାତି ମେନ ହେଲା ଯୁବ ସମାଜ ଯୁବ ସମାଜ ବା ଛାତ୍ରଛାତ୍ରୀ ସେମାନେ ଯଦି ଆମର ଦେଶର ଭବିଷ୍ୟତ ସେମାନେ ଯଦି ତାଙ୍କର ନିଶା ଦେବାଟାକୁ ମାଦକ ଦ୍ରବ୍ୟ ଟାକୁ ଛାଡିଦେବେ ତାଲେ ବହୁତ ମାତ୍ରାରେ ଆମ ପରିବେଶ ଚେଞଜସ୍ ଆସିବ ବା ବଦଳେଇଯିବ। ଲୋକଙ୍କ ମତରେ ବନ୍ଧୁତା ଯୋଉ ଉଁ କୂଟନୀତି ଯାହାବ ଚାଲିଥିଲା ସେ ସବୁ ଦୂରେଇ ଯିବ। ଓ ସମସ୍ତେ ବନ୍ଧୁତା ର ସହ ହସ ଖୁସିରେ ଗୋଟେ ସୁସ୍ଥ ଜୀବନ ଯାପନ କରିବେ ବୋଲି ମୁଁ ଭାବୁଛି
ହଁ ହଁ ହଁ ସମସ୍ତେ ସୁସ୍ଥ ଜୀବନ କରିବେ ଲୋକଙ୍କର ବହୁତ ଦୁଃଖ ପଳେଇବ ବାପା ମାଙ୍କ ଦୁଃଖ ପଳେଇବ ପରିବେଶ ବହୁତ ସୁରକ୍ଷିତ ରହିବ ଝିଅ ଭଉଣୀ ମାନେ ବହୁତ ସୁରକ୍ଷିତ ରହିବେ।
ହୁଁ ଆଉ ଗୋଟେ ହେଲା ମନ୍ ଦୁର୍ଘଟଣା କ କାରଣ ଗୋଟେ ଯୋଉ ସେଟା ଗୋଟେ ମେନ୍ ପଏଣ୍ଟ ରହିଲା କାରଣ ପ୍ରାୟ ଦେଖୁଛେ ଆମେ ନି ସେ ନିବାରଣ କରିକି ସେ ଲୋକ ବି ଯିଏ ବି ଗାଡ଼ି ଚଲାଉଛନ୍ତି ଚାଳକ ମାନ ଦୁର୍ଘଟଣା ବହୁତ ଘୁଟୁଚି ଯାହା ଦ୍ୱାରା କି ଗୋଟେ ଘରର ପରିବାର ବୁଷୁ ବୋଇଲେ ଉଜୁଡି ଯାଉଛି।
କହିଲେ ଏଇଟା ଆପଣ।
କଣ ଗୋଟେ ପରିବାର ହଉଛି ଗୋେ ଗେ ଲୋକର। ଯୋଉ ମେନ୍ ପଏଣ୍ଟ ରହିଲା ଗୋଟେ ଲୋକର ଘର ଗୋଟେ ମୂୁର ବିଜ ଘ ଯଦି ନିଶା ବୋ ଇଏ ଗଲା ତାର ଆଠିକ ସ୍ଥିତି ବହୁତ ଖରାପ ହେଇଯାଏ ଯାହାଦ୍ଵାରା କି ତାକୁ କିଛି ବି ବୋଲେ କୁଣନ୍ତୁ ଗୋଟେ ଆର୍ଥିକ ସ୍ଥିତି ଜଣର
ଯାହା ରୋଜଗାର କରିବ ସେ ନିଶାରେ ହିଁ ଖର୍ଚ୍ଚ କରିଦବ ନା ସେଥିପାଇଁ ସେ ପରିବାରର ଆର୍ଥିକ ସ୍ଥିତି ଖରାପ ହେଇଯିବ।
ଦେଖନ୍ତୁ ଆପଣ ବି ଯେହେତୁ ଗୋଟେ ଯୁବତୀ ବା ଆପଣ ଆପଣଙ୍କର ଗୋଟେ ଯୋଉ ରହିଲା କଣ ରହିଲା ଆପଣଙ୍କର ସମାଜ ବା ଆପଣଙ୍କ ଆମର ଗାଁ ରେ। ସମସ୍ତଙ୍କୁ ସଚେତନ କରନ୍ତୁ ଯାହା ଦ୍ଵାରା କି ନିଶା ନି ସମେ ଦ ନିର୍ଭୂତ ରହିବେଉ ଗୋଟେ ଆମେସ୍ଥ ତ ସମାଜ ଗଠନ ବା ଗୋଟେ ଗୋଟେ ଭଲ ପରିବାର ଗଠନ କରିବା ପାଇଁ ନିଜକୁ ଏଥିରେ ଉତ୍ସ କରିବା ତ ଆମ ପାଇଁ ଗୋଟେ ପରିବେଶ ପାଇଁ ଭଲ ଗୋଟେ ମେସେଜ ଯିବ। ବା ଗୋଟେ ଭଲ
ମୁଁ ଚେଷ୍ଟା କରିବି ମୁଁ ଚେଷ୍ଟା ଚୋ କରିବି ମାନେ ସତର୍କ କରିବା ପାଇଁ ମୁଁ ଚେଷ୍ଟା କରିବି ସମସ୍ତଙ୍କୁ ଜଣେଇବି ନିଶା ବହୁତ ଖରାପ କହି ମୁଁ ବହୁତ ଚେଷ୍ଟା କରିବି ଆ ଆପଣ ଆମେ ସମସ୍ତ ବର୍ଗ ମିଶି ବହୁ ପରିବେଶ ସୁରକ୍ଷା ରହିପାରିବ ଆହୁରି।
ଓ ଧନ୍ୟବାଦ। ଆପଣଙ୍କର ମନ୍ତବ୍ୟ ରଖିଥିବାରୁ ରଖୁଛ।